ହାଲୋ।
ଆଜ୍ଞା ସାର୍ ଭଲ ଅଛନ୍ତି?
ଆଜ୍ଞା ମାଡ଼ାମ୍ ହଁ ଭଲ ଅଛି।
ଆଚ୍ଛା ଉ ଘରେ ସବୁ କେମତି ଅଛନ୍ତି?
ହୋ ଘରେ ସବୁ ଭଲ। ଆପଣଙ୍କ ଘରେ?
ହଁ ଭଲ ଅଛନ୍ତି ଆଉ।
କଁ କରୁଥୁଲେ ଏବେ?
କିଛି ନାହିଁ ମ ରୋଷେଇ ସାରିକି ଆସିକି ବସଛି। ଆଉ ଖିଆପିଆ ହେଇନି ରାତି ଖାଦ୍ୟ ଖାଇବୁ ସମସ୍ତେ ଆଉ ଟିକେ ପରେ ଆଉ।
ଆଚ୍ଛା ଆଚ୍ଛା ହ ମୁଁ ବି ବସିଛି ଖାଇନି ଖାଇବି ଆଉ।
ବୁଝିଲେ ଆପଣଙ୍କ ସେପଟେ ଆଜି ପାଣିପାଗ କେମତି ଅଛି? ଥଣ୍ଡା ନାଁ ଗରମ୍?
ନାଇଁ ଏ ଯେ ଥଣ୍ଡା ହିଁ ଅଛି ପାଗ।
ଉଁ ଉଁ ପୁ ଆଚ୍ଛା।
ହୁଁ କାହିଁକି ନା ମଧ୍ୟାହ୍ନ ସମୟରେ ବର୍ଷା ଗୋଟେ ଘଣ୍ଟାରୁ ଦି ଘଣ୍ଟା ହେଇଛି ପୁରା ଜୋରସେ।
ଆଜ୍ଞା।
ଆପଣଙ୍କ ସେପଟେ ବର୍ଷ ହେଇଛି ଆଜି?
ଧଆଁ ବର ହଁ ବର୍ଷା ହେଇଚି ଆଜି ସକାଳ ସକାଳ ମାନେ ଆ ଏଗାରଟା ବାରଟା ଭିତରେ ହେଇକି ଛାଡ଼ି ଯାଇଛି। ସେଇ ଟାଇମ୍ ରେ କିନ୍ତୁ ବହୁତ ଜୋରସେ ବର୍ଷା ହେଇଥିଲା। ତାପରେ ପାଗଟା ଟିକେ ଥଣ୍ଡା ଅଛି।
ହଁ।
ଆଜ୍ଞ ଆପଣଙ୍କ ସେପଟେ?
ହଁ ହଁ ଆମ ପଟେ ବି ପାଗ ଥଣ୍ଡା ଅଛି ଆଉ ବର୍ଷା ହେଇନି। ସେଇ ଦୁଇ ପ୍ରହର ସମୟରେ ଯାହା ହେଇଥିଲା ଆଉ ହେଇନି।
ଆଜ୍ଞା ବୁଝିଲୁ।
ଆପଣ ମ୍ୟାଡ଼ାମ୍ କହୁଥିଲେ ଆପଣଙ୍କ ଘର ପାଖରେ ଖଣ୍ଡଗିରି ଯାତ୍ରା ହୁଏ ବୋଲି।
ହଁ ହଁ ହଁ ଆମ ଘରଠୁ ସେଟା ପାଞ୍ଚ ରୁ ସାତ କିଲୋମିଟର ରହୁଛି ଦୂରତା। ସେ ଯୋଉ ଯୋଉଟା କୁ ଆମେ ଅଇ ହଁ ମୁଁ ମୋ ହେତୁ ପାଇଲା ଠୁ ମୁଁ ଛୋଟ ପିଲା ବେଳୁ ଯାଇଛି। ଯାଇଛି ଘରେ ସମସ୍ତେ ତ ମିଶିକି ଯାଉ ଆଉ ସେଇଟା ଗୋଟେ ଆଗରୁ ଏମିତି ରହିଆସିଛି କଥା ଯେ ବର୍ଷ ସାରା ର ଯଦି କିଣା କିଣି କିଛି ବା କି ରଖିଥାନ୍ତି କାହାର ବାହାଘର ଅଛି କାହା ଝିଅ ବାହାଘର କି କଣ। ସମସ୍ତେ ସେଇ ଐର ଖାରବେଳ ମହୋତ୍ସବକୁ ହିଁ ଅନେଇଥାନ୍ତି। ଯେ ମାଘ ସପ୍ତମୀ ରେ ମେଳା ଆରମ୍ଭ ହବ ସେଠି କୁମ୍ଭ ମେଳା ବି ହୁଏ। ବହୁତ ଜିଲ୍ଲାରୁ ବହୁତ ଜିଲ୍ଲା ବାହାରୁ ବି ମୁନିଋଷି ମାନେ ଆସନ୍ତି। ସାତ ଦିନ ଧରି ସେଠି କୁମ୍ଭ ମେଳା ଚାଲେ। ଖଣ୍ଡଗିରି ପାହାଡ ଉପରେ ହଁ ହଁ ହଁ ସେଠି ବହୁତ ବଡ ଆକାରରେ ସବୁ ପ୍ରକାର ଦୋକାନ ବଜାର। ମାନେ ଘରକରଣା ଜିନିଷଠୁ ଆରମ୍ଭ କରି ଲୁହା ଜିନିଷ କାଠ ଜିନିଷ ଅ ବହୁତ କିଛି ସେ ମାନେ କାଚ ଜିନିଷ ହେଲା। ଉଁ ବ୍ୟବହାର ଯାହାବି ଆମର ରୋଷେଇ ପାଇଁ ସବୁ ବ୍ୟବହାର କରାଯାଏ ସବୁ ଜିନିଷ। ଆପଣ ପାଇପାରିବେ ତା ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ବି ରୁହେ। ଯାତ୍ରା ଯୋଉଟା ଆପଣଙ୍କର ଯାତ୍ରା ପେଣ୍ଡାଲ ଜାଣିଥିବେ ସେମିତିକା ବିଭିନ୍ନ ପ୍ରକାର ଯାତ୍ରା ପାଟି। ଗୋଟେ ବି ପଡ଼ନ୍ତି।
ସେଇଟା ବି ଦ ଦଶରୁ ବାର ଦିନ ଯାଏଁ ଧର ଚାଲେ।
ଆପଣ ଯାଆନ୍ତି ଯାତ୍ରା ଦେଖିବା ପାଇଁ ଯାତ୍ରା?
ହୁଁ। ଯାତ୍ରା ସେମିତି ଭଲ ଲାଗେ ନାଇଁ ମୁଁ ସେଇଠି କେବେ ଯାଇନି ଯାତ୍ରା ଦେଖିବା ପାଇଁ ମାନେ ଖଣ୍ଡଗିରି କୁମର
ଚାଲିଛି ଯାତ୍ରା ପ୍ରିୟ ଲୋକ କି ନାହିଁ ଆପଣ।
ଯାତ୍ରା ପ୍ରିୟ ତ କହିପାରିବେନି କିନ୍ତୁ ଭଲ ପାଇବେ। ଦେଖିବାକୁ ଯାଏ ତ ନାଚ ଗୀତ କିଛି ବି ଦେଖିକି କିଛିଟା ସିନ୍ ଯଦି ଯାତ୍ରା ଟା ଭଲ ଲାଗିଲା ପୁରା ମୁଁ ଦେଖିନି। ନହେଲେ ଅଧାରୁ ଦେଖିକି ପଳେଇ ଆସେ।
ଆଚ୍ଛା ଆଚ୍ଛା।
ଆପଣଙ୍କୁ ଭଲ ଲାଗେନା ଭଲ ଲାଗେନି ଯାତ୍ରା?
ହଁ ମତେ ଛୋଟବେଳେ ଭଲ ଲାଗୁଥିଲା ଏବେ ମୁଁ ଆଉ ଯାତ୍ରା ଦେଖୁନି।
ହୁଁ ବୁଝିଲେ।
ହଁ। ତ ଏ ବର୍ଷ ମ୍ୟାଡ଼ାମ୍ ଖଣ୍ଡଗିରି ଯାତ୍ରା ସରିଗଲାଣି ନା ହବ?
ନାଇଁ ନାଇଁ ସାର୍ ସରିଗଲାଣି ନା ଖଣ୍ଡଗିରି ଯାତ୍ରା ସେଇଟା ଆକ୍ଚୁଆଲି ମାଘ ମାସ ଯୋଉଟା ଆମେ କୁହେନି କି। ଇଂଲି ଇଂଲିଶ ରେ ପଡିବ ସେଟା ଜାନୁଆରୀ। ଉଁ ମାସରେ ଜାନୁଆରୀ ରୁ ଫେବୃଆରୀ ଭିତରେ। ମାଘ ସପ୍ତମୀରୁୁ ତିଥି ହେଲା ମାଘ ସପ୍ତମୀ ସେଇ ମାଘ ସପ୍ତମୀରୁ ସେଟା ଷ୍ଟାର୍ଟ। ଆଜ୍ଞା ଆଜ୍ଞା ସେଇଟା ଶୀତ ଦିନରୁ ଷ୍ଟା ଆରମ୍ଭ ହୁଏ।
ହୁଁ ହୁଁ ହୁଁ ଯାଇଥିଲେ ବର୍ଷ।
ହଁ ଯାଇଥିଲି।
କାହା ସହ ଯାଇଥିଲେ?
ଯାଇଥିଲୁ ଘରୁ ଏମିତି ଘର ଲୋକ ଯାଇଥିଲୁ। ଭଉଣୀ ସାଙ୍ଗ ଏମିତି ସବୁ ମିଶିକି ଯାଇଥିଲୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ବୁଝିଲେ।
ସେ ନଦେଲେ।
ନାଇଁ ମୁଁ ଏ ବର୍ଷ ଯାଇନି ମୁଁ ସେଇଥିପାଇଁ ପଚାରିଲି ଏ ବର୍ଷ ସରିଗଲାଣି କି କଣ?
ଆଜ୍ଞା ନାଇଁ ନାଇଁ ଅଁ ସରିଗଲାଣି।
ଆଉ କିଣା କିିଣି ହେଇଛି ଜିନିଷ ପତ୍ର କିଛି?
ହଁ ଏମିତି କାଚ ଜିନିଷ କପ, ପ୍ଲେଟ, ଆଁ ଗ୍ଲାସ ସେଟ ଏମତି ଏଇ ସବୁ ଜିନିଷ କିଣା ହେଇଛି ଆଉ।
ଆଚ୍ଛା ଆଛା ସେଟା ମ୍ୟାଡ଼ାମ ଖାଇବା ଦୋକାନ ହେରିକା ପଡେ ନା ପଡେନି?
ଖାଇବା ଦୋକାନ ବହୁତ ପଡେ ଆପଣ ଯାହା ଖୋଜିବେ ବହୁତ ସାରା ଖାଇବା ଦୋକାନ ଥାଏ ଆ ହଁ ଆପଣ ଆଚାର ପାମ୍ପଡ ସେଇ ଦୋକାନ ବି ପାଇବେ।
ଘର କରଣା ଆଚାର ପାମ୍ପଡ ହେଲା ଝୁଣା ହେଲା ଆ ଆପଣ କନ୍ଧମାଳ ହଳଦୀ ଉ ଦେଶୀ ଜିନିଷ ଦେଶୀ ଦେଶୀ ଜିନିଷ ଯାହାବି ରହୁଛି ସେଇ ସବୁ ର ଦୋକାନ ବି ପଡିଥାଏ।
ଆଚ୍ଛା ଆଚ୍ଛା ଆଚ୍ଛା
ଆଜ୍ଞା।
ହଁ ଆପଣଙ୍କର ମ୍ୟାଡ଼ାମ ଖଣ୍ଡଗିରି ପୂର୍ବରୁ ଗୋଟେ କଳାଭୂମି ମ୍ୟୁଜିୟମ ନା କଣ ଅଛି ଜାଣିଛନ୍ତି ସଂଗ୍ରହାଳୟ?
ପ୍ରଳୟ ଆଜ୍ଞା ଆଜ୍ଞା ସେଇଟା ଅଛି। ଖଣ୍ଡଗିରି ପାଖରେ ହଁ ସାର୍ ମୁଁ ସେଠ ଆମ ଘରଠୁ ସାର୍ ସେଟା ମାତ୍ର ଦୁଇ ରୁ ତିନି କିଲୋମିଟର ଭିତରେ ରହିବ।
ଆମର ପାଞ୍ଚରୁୁ ଦଶ ମିନିଟ ଭିତରେ ପହଞ୍ଚିବେ।
ଆଜ୍ଞା ଆଜ୍ଞା ନିହାତି।
ସେଇଟା କଣ ଆମର ରାଜ୍ୟ ସଂଗ୍ରହାଳୟ ଯାହା ସେମିତିଆ?
ନାଇଁ ନାଇଁ ନାଇଁ ରାଜ୍ୟ ସଂଗ୍ରହାଳୟ ହେଲା
ତା ଭିତରେ ଯେମିତି ଅଛି ଜୀବଜନ୍ତୁଙ୍କର ଅଛି
ଆଜ୍ଞା ସେଠି ଆପଣ ସବୁ ପାଇବେ ହଁ। ମାନେ ସେଟା ରାଜ୍ୟ ସଂଗ୍ରହାଳୟ ଯେହେତୁ ସେଟା ବହୁତ ବଡ ସଂଗ୍ରହାଳୟ।
ହୁଁ ଏଠି ଆ ଭିତରେ କଣ ଅଛି?
ନା ନା ଏଠି ଆପଣ କଳା ସଂସ୍କୃତି ଉପରେ ଆମ ଓଡିଶାର କଳା ସଂସ୍କୃତି ତି ପୁରୁଣା ପାରମ୍ପରିକ ସବୁ ଯାହା ରହିଲା ଵା ଖାଦ୍ୟ ଜିନିଷ
ଓହୋ ହୋ ଆଚ୍ଛା ବୁଝିଲି ବୁଝିଲି।
ଏଇ ସବୁ କଳା ସଂସ୍କୃତି ପରମ୍ପରା ଠାକୁ ଠାକୁର ଙ୍କ ଉପରେ ଯାହାବି ଏଇ ସବୁ ତା ଭିତରେ ପାଇବେ। ସେଥିପାଇଁ ତା ନା ଦିଆ ହେଇଛି କଳାଭୂମି।
ହଁ ସେତ ନାଁ ବି ସେତେ
କଳା ଭୂମି ଆଜ୍ଞା। ଆପଣ ରୂପା ତାରକସୀ ର ଯାହାବି କାମ ରହିଲା ଆ କି ଲୁହା ତିଆରି ଲୁହା ର ଯାହାବ ଜିନିଷ ଆଉ ତା ସହିତ କା କାଠର ଜିନିଷ ଆଗ କାଳରେ ଯୋଉ ବାଉଁଶ ଇଏରେ ତିଆରି ହୋଇଥିଲା ଯାହାବି ଆଉ ରଙ୍ଗରେ ଯୋଉ ତାଳ ପତ୍ର ପଟ୍ଟଚିତ୍ର ହରିକା କରାହୁଏ ଆପଣ ସେଗୁଡା ସବୁ ତା ଭିତରେ ପାଇବେ କଳାଭୂମି ଆଉତା ସେଇଟା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୁରା ମାଗଣା ରହୁଛି ତା ଭିତରକୁ ପ୍ରବେଶ କରିବା।
ନହେଲେ ସାଧାରଣ ଲୋକ ପାଇଁ
ସାଧାରଣ ଲୋକଙ୍କ ପାଇଁ କୋଡିଏ ଟଙ୍କା ନଉଛନ୍ତି ବେଶୀ ପଇସା ନାହିଁ ସ ଆଉ ସେଟା ସକାଳ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ଯାଏଁ ଖୋଲା ରହୁଛି। ଆପଣ ତା ମଧ୍ୟରେ ଯାଇକି ବୁଲାବୁଲି କରିକି ଆସିପାରିବେ। ଆଉ ତା ଭିତରେ ଅଛି ତାଙ୍କର ଷ୍ଟେଜ ଯୋଉଟା ସେଠି ତାଙ୍କର କିଛି କିଛି ଥାଏ ସମୟ ଯେମିତିକି ହେଲା ଶିଶୁ ଦିବସ ସେଇ ସମୟରେ ସେଠି କିଛି ତାଙ୍କର କାର୍ଯ୍ୟକ୍ରମ ଚାଲିଥାଏ ହଁ। ସେଠି ହୁଏ ଦୁଇ ଦିନ ତିନି ଦିନ ଧରିକି ସୁର ହେଲା ତା ଭିତରେ ଭିତରେ ହିଁ ଅଛି କଳାଭୂମି ଭିତରେ ସୁରଭ କାର୍ଯ୍ୟକ୍ରମ ହେଇଥିଲା। ମୁଁ ଯାଇଥିଲି ସେଇ ସମୟରେ ସେଇଟା ତିନି ଦିନ ଧରିକି ଚାଲିଥିଲା। ଶିଶୁ ଦିବସ ସମୟରେ।।
ଓହୋ
ଆଜ୍ଞା ଆପଣ ଯିବେ ଅଲଗା। ସମୟରେ ବି ବୁଲିକି ଆସିବେ ଭଲ ପୁରା ଶାନ୍ତ ପରିବେଶ ତା ଭିତରେ ଜଗନ୍ନାଥଙ୍କର ରଥ ଅଥ ବନା ହେଇକି ବି ତିନିଟା ଥୁଆ ହେଇଛି। ଜଗନ୍ନାଥ ବଳଭଦ୍ର୍ରୀ ବଳଭଦ୍ର ସୁଭଦ୍ରା ତାଙ୍କର ମୂର୍ତ୍ତି ବି ଅଛି। ଚତୁର୍ଦ୍ଧ ମୂର୍ତ୍ତି।। ଅ ଜଗନ୍ନାଥଙ୍କର ଯେତିକି ଆମର ବେଶ ସବୁ ରୁହେ ଦଶ ଦଶ ପ୍ର। ଦଶ ନା ବାର ପ୍ରକାର ବେଶ। ସେମିତି ବି ତାଙ୍କର ବେଶ କରାହେଇକି ରଖା ହେଇଛି। ଯେମିତି କୁହନ୍ତି ନାଗାର୍ଜୁନ ବେଶ। ପଦ୍ମ ବସ ଏଇ ସବୁ ଅଛି ତା ଭିତରେ। ଆଜ୍ଞା ମାନେ କଳା ପରମ୍ପରା ସାଂସ୍କୃତିକ। ଅ ଜିନିଷ ଏଇ ସବୁ ପାଇବେ ସେଇ କଳାଭୂମି ଭିତରେ। ଆଉ ସେଠି ଅଛି ବଗିଚା
ହ
ହଁ ହଁ ମୁଁ ସେଠିକି ତିନି ତିନିରୁ ଚାରିଥର କି ଆହୁରି ଅଧିକ ବି ଯାଇଥିବି। ବଗିଚା ବି ମଧ୍ୟ ଅଛି ତା ଭିତରେ ହଁ। ଆପଣ ବୁଲି ବଲିକି ଆସିପାରିବେ ଆଉ।
କିଛି ଅଛି।
ହଁ ହଁ ସେଠି ଖାଇବା ପାଇଁକା ବାହାରେ ଗୋଟେ ଅଛି। ତା ନାଁ ହେଲା ବୋକା କ୍ୟାଫେ। ଆପଣ ସେଇଠି ଯାଇକି ବସେଇକି ଖାଇକି ଆସିପାରିବେ।
ଆଚ୍ଛା
ସବୁ ଭଲ ଅଛି ଆପଣ କେବେ ଆସନ୍ତୁ। ସେଇଠି ଯିବେ ବୁଲ ବୁଲିକି ଖାଇ ପିଇକି ଆସିପାରିବେ ଆଉ।
ହଁ ହଁ ହଁ
ଆଜ୍ଞା
ବୁଲ ବା ସହ ଖାଇବା ପିଇବା ବି ହେଇପାରିବ।
ଆଜ୍ଞା ଆଜ୍ଞା ବୁଲାବୁଲି ସହିତ ସେଠି ଫଟୋ ବି ଉଠେଇବା ପାଇଁକା ମାନେ ଯୋଉ। ଫଟ ସୁଟ ସବୁ କରୁଛନ୍ତି। ସେମାନେ ବି ସେଇ ଜାଗାକୁ ଯାଆନ୍ତି। ତା ସେଟା ବହୁତ ଭଲ ହେଇଛି। ଆଉ ତା ପାଖରେ ସେଇଟା କଳାଭୂମି ତ ରହିଲା ସେଇଠୁ ଗୋ ଗୋଟେ କିଲୋମିଟର ଦୂରତରେ ଆମର ଗୋଟେ ସେଠି ପାର୍କ ବି ଅଛି ମନୋରଞ୍ଜନ କରିବା ପାଇଁ। ମଧୁସୂଦନ ପାର୍କ ବୋଲି ସେଠି ଛୋଟ ପିଲା ମାନଙ୍କର। ଯୋଉଟା କି ସ୍କେଟିଂ କରାହୁଏ। ଥିବେ ଛୋଟ ପିଲା ସ୍କେଟିଂ କରନ୍ତି। ପିଲାଙ୍କର ଖେଳିବା ପାଇଁକା ବଡ଼। ଚକ ଲଗ ଆଜ୍ଞା ଆଜ୍ଞା ସେଠି ଶିଖା ହୁଏ। ସକାଳେ ସନ୍ଧ୍ୟାରେ ଆଉ ଲୋକମାନେ ସବୁ ସକାଳେ ପ୍ରଭାତରେ ଯୋଉ ଆସନ୍ତି ଚାଲିବା ପାଇଁକା। ତା ଭିତରେ ସବୁ ବ୍ୟାୟାମ କରିପାରନ୍ତି। ବହୁତ ଭଲ ଅଛି ସେଠି ପାର୍କ ଗୋଟେ ଅଛି।
ଆଚ୍ଛା ଆଚ୍ଛା ଆ ଯିବି ହଉ ଯିବା କେବେ ଦେଖିକି ଆଉ।
ଆଜ୍ଞା।
ହଁ ମ୍ୟାଡାମ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ରଖୁଚି।
ଆଜ୍ଞା ସାର୍ ଧନ୍ୟବାଦ।